ହାଲୋ ନମସ୍କାର ଆଜ୍ଞା।
ବନ୍ଧୁ ଶୁଭ ରାତ୍ରି।
ଶୁଭ ରାତ୍ରି ଆଜ୍ଞା କୁହନ୍ତୁ।
ବନ୍ଧୁ କଁ କରୁଚନ୍ତି କି?
ମୁଁ ବସିଚି ଆଜ୍ଞା।
ଆଜ୍ଞା ବନ୍ଧୁ ମୁଁ ମଧ୍ୟ ବନ୍ଧୁ ବସିଚି ବୁଝିଲେ।
ଆଜ୍ଞା ଆପଣ ଶୋଇନାହାନ୍ତି ଏତେ ବିଳମ୍ବ ହେଲାଣି।
ନାଇଁ ବନ୍ଧୁ ମୋରୋ ଟିକେ ଆଜି କଁ କହିଲେ। ଏଁ ରାତ୍ରିର ମୋର ଆଜି କାମ ପଡିଚି ମୁଁ ଏକ କଁ କହିଲେ। ଶିକ୍ରୁଟି ଗାର୍ଡ ବୁଝିଲେ ଯିଏ କି ରାତିରେ।
ରାତ୍ ରାତ୍ରି ଜଗୁଆଳ ଅଛ ରାତ୍ରି ଜଗୁଆଳ ଅଛନ୍ତି କି ଆପଣ କୋଉଠି।
ତି ଜଗୁଆଳି ଅଛି ବୁଝିଲେ ଯାହା ଫଳରେ ମତେ ମଧ୍ୟ ତେର ହଜାର ଟ ଙ୍କା ମିଳୁଚି ବୁଝିଲେ।
ଆଜ୍ଞା।
ବନ୍ଧୁ ରାତିରେ ସବୁଦିନ ଜଗୁଛି ଆସିକି। ତ ରାତ୍ ମୁଁ ତ ରାତ୍ରିରେ ବନ୍ଧୁ ଶୋଇପାରୁନାହିଁ ବୁଝିଲେ। ତ ସମୟ କାଟିବା ପାଇଁ କୌଣସି ଏକ ବନ୍ଧୁ ସହ କଥା ହୋଇଗଲେ। ମତେ ଭାରି ଭଲ ଲାଗେ ତ ମୁଁ କହିଲି କୋଉ ବନ୍ଧୁ ଟି ଆପଣଙ୍କ କଥା ଟିକେ ମନେ ପଡି଼ଲା। ତ ବନ୍ଧୁ ଆପଣଙ୍କ ସହ ଟିକେ କଥା ହେଇଗଲି ବନ୍ଧୁ ଆପଣ କି କାର୍ଯ୍ୟ କରନ୍ତି?
ମୁଁ ଆଜ୍ଞା ଏମନ୍ତି କାର୍ଯ୍ୟ କରେ ଆଉ। ଆଜିିକାଲି ତ ଆ ଆଜିକାଲି ତ ଲୋକୋ। ତଳ ନିଚ୍ଚ ସବୁ ଭାବନ୍ତି କାର୍ଯ୍ୟକୁ କିନ୍ତୁ କାର୍ଯ୍ୟର ମାନେ ସେ ଜାଣିନାହାନ୍ତି। ବୁଝିପାରୁଛନ୍ତି ଆପଣ?
ନାଇଁ, ନାଇଁ ବନ୍ଧୁ ମୁଁ ଶୁଣୁଥିଲି ଆପଣ ଏକ ହୋଟେଲ ରେ କାମ କରୁଥିଲେ ବର୍ତ୍ତମାନ ତ ଛାଡି ଦେଇଛନ୍ତି। ବନ୍ଧୁ ଏହା କଣ ସତ୍ୟ? ବନ୍ଧୁ ଆପଣ ଛାଡିଦେଲେ କଣ ପାଇଁ ହୋଟେଲ କାର୍ଯ୍ୟ?
ଶୁଣନ୍ତୁ ଆଜ୍ଞା ମଣିଷ ମ-ମଣିଷଙ୍କର ଅ ଧନ ସମ୍ପତ୍ତି ସବୁ ମାନେ ସେଟା ବଡ ହେଇପାରେ କିନ୍ତୁ ମଣିଷଙ୍କର ନିଦ, ମଣିଷଙ୍କର ଭୋ କ, ମଣିଷଙ୍କର ଶୋଷ, ମଣିଷଙ୍କର ଆଶା ସବୁ ଗୋଟେ ପ୍ରକାର, ବୁଝିପାରୁଛନ୍ତି ଆପଣ?
ଆଜ୍ଞା, ଆଜ୍ଞା।
ଆଜ୍ଞା ତ ଯିଏ ଦୁର୍ ବ୍ଯବହାର କରିବ ଆପଣ ନିଜେ କୁହନ୍ତୁ, ସେଠି କିଏ ରହିବେ? ହୁଁ? ଆପଣ ଯଦି ଗୋଟେ କୁକୁରକୁ ବି ଦୁର୍ ବ୍ଯବହାର କରିବେ ସେ ବି ଆପଣଙ୍କ ଘର ଛାଡି଼ ପଳେଇବ।
ନା ଠିକ୍ କହୁଛନ୍ତି ଆପଣ।
କଥା ହଉଛି ବା ସେତିକି ଆପଣ।
ନାଇଁ ବନ୍ଧୁ ମୁଁ ଆପଣଙ୍କୁ ପଚାରୁଥିଲି ଆପଣ ହୋଟେଲରେ କା କାର୍ଯ୍ୟ କଲା ସମୟରେ ଆପଣ କେତେ ଟଙ୍କା ଦରମା ପାଉଥିଲେ?
ମୁଁ ଆଜ୍ଞା ପନ୍ଦର ହଜାର ପାଉଥିଲି।
ଆଜ୍ଞା ପନ୍ଦର ହଜାର ଟଙ୍କା ଆପଣ ଦରମା ପାଉଥିଲେ?
ଆଜ୍ଞା।
ବନ୍ଧୁ ଆପଣ କି କାର୍ଯ୍ୟ କରୁଥିଲେ ହୋଟେଲ ରେ?
ମୁଁ ଆଜ୍ଞା ପରିବା କାଟେ, ରୋଷେଇ କରେ ଆଉ ଆଜ୍ଞା ତାପରେ ଟିକେ ଅ ବାସନ ବି ମାଜିଦିଏ ଆଜ୍ଞା।
ଆଜ୍ଞା, ଆଜ୍ଞା ମାନେ ଆପଣ ସବୁ ପ୍ରକାର କାର୍ଯ୍ୟ କରନ୍ତି?
ଆଜ୍ଞା।
ନାଇଁ ବନ୍ଧୁ ଭଲ ଆପଣ ଘର ଚଳେଇବା ପାଇଁ ଏକ କାମ ଖୋଜୁଛନ୍ତି ଯାହାକି ଆମକୁ ବହୁତ ଭଲ ଲାଗିଲା, ବୁଝିଲେ ବନ୍ଧୁ? ବନ୍ଧୁ ଆପଣଙ୍କୁ ପଚାରୁଥିଲି ଯେ ବର୍ତ୍ତମାନ ବନ୍ଧୁ ଆପଣ ଶବ୍ଦ କରନ୍ତୁ ନାଇଁ କୌଣସି କଥାରେ, ଶୁଣନ୍ତୁ ବନ୍ଧୁ
ଆଜ୍ଞା କୁହନ୍ତୁ।
ମୁଁ କହୁଥିଲି ବନ୍ଧୁ ଆପଣଙ୍କୁ ଯେ ଆପଣ ହୋଟେଲ ରେ କାର୍ଯ୍ୟ କଲା ବେଳେ ଆପଣ କେତେ ବକ୍ତର ସେ ଆପଣଙ୍କୁ ଖାଇବାକୁ ଦିଅନ୍ତି?
ଗୋଟିିଏ ବକ୍ତ ଆଜ୍ଞା।
ଆପଣ ଆଉ ଦୁଇ ବକ୍ତର ଖାଦ୍ୟ କଣ କିଣିକି ଖାଆନ୍ତି?
ନାଇଁ ଆଜ୍ଞା ମୁଁ ନିଜେ ରାନ୍ଧିକି ଖାଏ।
ଆପଣ ଘରକୁ ପଳେଇ ଆସନ୍ତି?
ଆଜ୍ଞା।
ଆଜ୍ଞା ଆପଣ କେତେଟା ବେଳୁ ସକାଳେ ଯାଆନ୍ତି କାର୍ଯ୍ୟକୁ?
ମୁଁ ସକାଳେ ଛଅଟାରୁ ଆଜ୍ଞା ପଳାଏ।
ଛଅଟା ବେଳୁ ଆଜ୍ଞା ଆପଣ ହୋଟେଲ ହୋଟେଲକୁ ଯାଆନ୍ତି?
ଆଜ୍ଞା।
ଆଜ୍ଞା ସେତେବେଳୁ ଯାଏଁ ଆଜ୍ଞା ପରିବା ପତ୍ର କାଟି ଆପଣ ଆପଣ ମାନେ ଜିନିଷ ସବୁ ମ ପ୍ରସ୍ତୁତି କରିଦିଅନ୍ତି? ତା ପରିବର୍ତ୍ତ ସମୟରେ ଆପଣ ନିଜେ ରୋଷେଇ ମଧ୍ୟ କରନ୍ତି? ତ ବନ୍ଧୁ ଆପଣ ତ ଜାଣିଛନ୍ତି ଜୋଉ ବଡ ବଡ ହୋଟେଲରେ ବୁଝିଲେ?
ଆଜ୍ଞା।
ଯୋଉ ଖାଇବାକୁ ଆସନ୍ତି ଲୋକ ସିଏ ଖାଇସାରିଲା ପରେ ମଧ୍ୟ କିଛି ପଇସା ଖୁସିରେ ଦିଅନ୍ତି। ତ ବନ୍ଧୁ ଆପଣ ମଧ୍ୟ କିଛି ପଇସା ଆପଣଙ୍କୁ କିଏ ଖୁସିରେ ଦିଅନ୍ତି?
ନାଇଁ, ନାଇଁ ଆଜ୍ଞା ମୁଁ ମତେ କେହି ଦେଖିବି ନାହାନ୍ତି, ବୁଝିପାରୁଛନ୍ତି ଆପଣ, ମୁଁ ସେ ହୋ ଟେଲ ରେ କାମ କରେ ମତେ କେହି ଦେଖି, ଦେଖି ନାହାନ୍ତି କେହି କେବେ ଦେଖନ୍ତିନି ମୁଁ ଆଜ୍ଞା ଲୋକଙ୍କ ସାମ୍ନାରେ ଟିକେ କମ୍ ବାହାରେ। ବୁଝିପାରୁଛନ୍ତି ଆପଣ। ଆପଣ ତ ଜାଣିଥିବେ ନା ଆମେ ଯେତେ ଯାହା କହିଲେ କଣ ହବ କିନ୍ତୁ ଲଜିଆ ତ ଟିକେ ଲାଗେ ଆଉ ସେଥିପାଇଁ ଜାଏନା ଆଜ୍ଞା।
ଆଜ୍ଞା, ଆଜ୍ଞା ବୁଝିପାଇଲି ବନ୍ଧୁ ଯାହା କି ସମସ୍ତ ମାନେ ପରିସ୍ଥିତି ଲୋକଙ୍କୁ କିଛି ନା କିଛି କାର୍ଯ୍ୟ କରାଇ ଦିଏ ଯାହା ଫଳରେ ଆପଣଙ୍କୁ ମଧ୍ୟ କିଛି କଷ୍ଟ କରିବାକୁ ପଡିଛି ପିଲା ଆପଣଙ୍କୁ ମଧ୍ୟ ମନରୁ ଖରାପ ଲାଗୁଥିବ ଯେ ମୁଁ ବୁଝିପାଇଲି ବନ୍ଧୁ ଆପଣ ଖରାପ ଭାବିବେନି ବନ୍ଧୁ ମୁଁ ଆପଣଙ୍କୁ ପଚାରିଲି ବୁଝିଲେ।
ନାଇଁ ନାଇଁ କିଛି ନାହିଁ। ଯୋଉଟା ସତ୍ୟ କଥା
ଆଜ୍ଞା ମୁଁ ମଧ୍ୟ ବନ୍ଧୁ ଆଗରୁ ଏକ ହୋଟେଲରେ କାର୍ଯ୍ୟ କରୁଥିଲି ବୁଝିଲେ।
ଆଜ୍ଞା।
ତ ମୁଁ ବନ୍ଧୁ ସେଠି ମଧ୍ୟ ବାସନ ମାଜି ଦଉଥିଲି, ଲୋକଙ୍କୁ ଖାଇବାକୁ ନେଇକି ଦଉଥିଲି ବୁଝିଲେ। ହେଲେ ବନ୍ଧୁ ସେଠି ସେ ଲୋକ ମାନେ ଆମ ଯିଏ ମାଲିକ ଥିଲେ ସେ ଆମକୁ ଦର ପଇସା ବଢାଇଲେନି ବୋଲି ମୁଁ ବାଧ୍ୟରେ ସେଠି କାର ଚାକିରୀ ଛାଡିଲି ବୁଝିଲେ ସେ ୟାଙ୍କ ମାସିକା ମତେ ସିଏ ଆଜ୍ଞା ମାସିକ ମତେ ନଅ ହଜାର ଟଙ୍କା ଦଉଥିଲେ ଆପଣ ତ ଜାଣିଛନ୍ତି ବର୍ତ୍ତମାନ ଯୁଗରେ ନଅ ହଜାର ଟଙ୍କାରେ କିଛି ହୋଇପାରିବ ନାହିଁ।
ତାର କିଛି ବି ମୂଲ୍ୟ ନାହିଁ, ନଅ ହଜାରର।
ଆଜ୍ଞା। ତ ସେଥିପାଇଁ ବନ୍ଧୁ ମତେ ସେ ବାଧ୍ୟ ହେଇ ସେ ଚାକିରି ଛାଡି ବର୍ତ୍ତମାନ ଏଇ ଜଗୁଆଳି କାର୍ଯ୍ୟ କରିବାକୁ ପଡୁଛି। ଆଜ୍ଞା ରାତି ଜଗୁଆଳି ଅଛି। ବର୍ତ୍ତମାନ ଦିନରେ ମଧ୍ୟ ବନ୍ଧୁ ଏବେ ତ ବର୍ଷା ଦିନ ଚାଷବାସ ମଧ୍ୟ ବିଲରେ କରୁଛି ବୁଝିଲେ?
ଆଜ୍ଞା।
ଖାଲିଟାରେ ଘରେ ବସିକି ରହିଲେ, ଆପଣ ତ ଜାଣିଛନ୍ତି ଆଜିକା ପରିବାର ଚଳେଇବା ଭାରି କଷ୍ଟ।
ଆଜ୍ଞା। ନାଇଁ ଆମର ଆଜ୍ଞା ଅଛି। ଆଜ୍ଞା ନାଇଁ ନାଇଁ ଆମର ଆମ ପୂର୍ବପୁରୁଷମାନେ କହିଛନ୍ତି ଆଜ୍ଞା ବସି ଖାଇଲେ ନଈବାଲି ସରେ। ବସିବା ଠାରୁ କାସିବା ଭଲ। ଆମର କଣ ଦରକାର ଘରେ ବସିବା, କିଛି ନା କିଛି କାର୍ଯ୍ୟ କରିବା।
ଆଜ୍ଞା ଆଜ୍ଞା ଆପଣ ଠିକ କହୁଛନ୍ତି, ବୁଝିଲେ ବନ୍ଧୁ
ଯାହା ଦ୍ଵାରା ଆମର କିଛି ପୁ ଯାହା ଦ୍ଵାରା ଆମର କିଛି ପୁଞ୍ଜି ମାନେ ଜମା ହେଇଯିବ। ଆମର ଆସନ୍ତା ଇଏରୁ ଦରକାର ବି ହବ। ଆଜ୍ଞା।
ବନ୍ଧୁ ଠିକ କହୁଛନ୍ତି ଆପଣ ବୁଝିଲେ କିନ୍ତୁ ବନ୍ଧୁ ପୁଞ୍ଜି ଅର୍ଥ ସଞ୍ଚୟ କରିବା ପାଇଁ କାର୍ଯ୍ୟଟି ନିହାତି ଦରକାର, ଆପଣ ପର ଆଶାରେ ତ ରହିପାରିବେ ନାହିଁ, ବୁଝିଲେ ତ ଘର ସଂସାର ଚଳେଇବା ପାଇଁ ଆପଣଙ୍କୁ ତ କଷ୍ଟ କରିବାକୁ ପଡିବ, ଯଦି ବନ୍ଧୁ ଦୁଇ ଅକ୍ଷର ପଢିଥିବେ ତାହେଲେ ଏକ ଭଲ ନିଯୁକ୍ତି ପାଇପାରିବେ। ଯଦି ବନ୍ଧୁ ନ ପଡିିଛନ୍ତି ତାହେଲେ ଏଭଳି କିଛି ହଇରାଣ ହବାକୁ ଆପଣ ପଡିବ, ସେଥିପାଇଁ ବାପା ମା ସବୁ ସମସ୍ତ ଛୁଆଙ୍କୁ ପାଠ ପଢାଉଛନ୍ତି ବୁଝିଲେ।
ଆଜ୍ଞା।
ବନ୍ଧୁ ଆପଣ କେତେ ବାଟ ପାଠ ପଢିଛନ୍ତି?
ମୁଁ ଆଜ୍ଞା ଦଶମ ଯାକେ ପଢିଛି।
ଆଜ୍ଞା ସେତେବେଳେ ବନ୍ଧୁ ବହୁତ ମାନେ କଷ୍ଟରେ ଲୋକ ପାଠ ପଢୁଥିଲେ। କାରଣ ସେତେବେଳେ ଘର ଲୋକଙ୍କର ପରିସ୍ଥିତି ବହୁତ ଖରାପ ଥିଲା, ପାଠ ପଢିବାକୁ ଯିବାକୁ ଲୋକ ମାନେ ହଇରାଣ ହଉଥିଲେ, ମୁଁ ଜାଣିଛି ବନ୍ଧୁ ମୋ ସମୟରେ ବନ୍ଧୁ ମଧ୍ୟ ମୁଁ ପାଠ ପଢ଼ିବା ପାଇଁ ବହୁତ ହଇରାଣ ହୋଇଛି ବୁଝିଲେ।
ଆଜ୍ଞା।
ସେଥିପାଇଁ ମୁଁ ମଧ୍ୟ ଅଷ୍ଟମ ଶ୍ରେଣୀ ପାଠ ପଢ଼ି, ପାଠପଢା ଛାଡ଼ି ଦେଇଥିଲି ବୁଝିଲେ।
ଆଜ୍ଞା।
ତ ବନ୍ଧୁ ଆପଣ ତ ଜାଣିଛନ୍ତି ଆମ ସମୟରେ ପଇସାର ମୂଲ୍ୟ କେତେ ଥିଲା ବୁଝିଲେ। ଆଜ୍ଞା ଘରୁ ଯଦି ଟଙ୍କାଟା ଆମେ ନଉଥିଲୁ, ଆମେ ନିଜକୁ ରାଜା ବୋଲି ଭାବୁଥିଲୁ ବୁଝିଲେ।
ଆଜ୍ଞା।
ହେଲେ ବନ୍ଧୁ ତ ମୋ କଥା ଶୁଣନ୍ତୁ ବନ୍ଧୁ।
ଆଜ୍ଞା କୁହନ୍ତୁ।
ବର୍ତ୍ତମାନ ଆମର ରାତ୍ରି ଭୋଜେୟା ରାତ୍ରି ଭୋଜାଳୟ ଆଜି ହେଇନାହିଁ ବୁଝିଲେ। କାରଣ ମୁଁ ଯେତେବେଳେ ଘରୁକୁ ଆଇଲି ରାତି ଦଶଟା ବେଳେ କାର୍ଯ୍ୟକୁ ବୁଝିଲେ
ଆଜ୍ଞା।
ତ ମୁଁ ମୋ ଛୁଆଙ୍କୁ ନେଇକି ଆସିଥିଲି, ମୋ ସହିତ ବୁଝିଲେ।
ମାନେ ଆପଣ ବିବାହିତ, ଆପଣ ବିବାହିତ ଅଛନ୍ତି? ଆଜ୍ଞା କେଇ ଟିକେ କେତୋଟି ପିଲା ଆପଣଙ୍କର?
ଆଜ୍ଞା ଗୋଟିଏ ପିଲା ବୁଝିଲେ, ତାକୁ ମୁଁ ନେଇକି ଆସିଥିଲି ଛକକୁ। ତାକୁ କହିଲି, ତା ସିଏ ମଧ୍ୟ ଗାଡି ଚଲା ଶିଖିଗଲାଣି ବୁଝିଲେ ବନ୍ଧୁ।
ଆଜ୍ଞା।
ତା ଲାଗି ମତେ ଖାଇବା ନେଇକି ଦେଇଦେଲି, ତା ବୋଉ ଲାଗି ମଧ୍ୟ ଖାଇବା କିଣିକି ଦେଇଦେଲି, ବୁଝିଲେ। କାରଣ ଆଜି ବର୍ତ୍ତମାନ ମୋ ଧରମ ପତ୍ନୀଙ୍କର ତାଙ୍କ ହାତଟି ଏକ ଶିଳାରେ ମାଡ ହୋଇଯାଇଚି ବୁଝିଲେ ଯାହା ଫଳରେ ସେଠି ରୋଷେଇ କ କରିବାକୁ ସକ୍ଷମ ନୁହଁ, ସେଥିପାଇଁ ବଁ ବନ୍ଧୁ ଖାଦ୍ୟ କିଣିକି ଦେଇଦବା ପାଇଁ ପଇଲା ବୁଝିଲେ ଏବଂ ମୁଁ ମଧ୍ୟ ଖାଇଦେଲି। ବର୍ତ୍ତମାନ ଖାଇସାରି ଆପଣଙ୍କ ସହ ଏ ବନ୍ଧୁ କଥା ହଉଚି। କହିଲି ଆପଣ କଁ କରୁଚନ୍ତି?
ମୁଁ ଆଜ୍ଞା ବସିଚି କଣ କରିବି ଆପଣଙ୍କ ସାଙ୍ଗରେ କଥା ହଉଚି।
ଦେଖନ୍ତୁ ଆପଣ ଏତେ ଲେଟ ରେ କଣ ପାଇଁ ଶୋଇ ଶୋଇନାହାନ୍ତି ଆଜିଯାଏଁ ଏ ପର୍ଯ୍ୟନ୍ତ
ବସିଚି ଆଜ୍ଞା କିଛି ଯନ୍ତ୍ରଣା ଅଛି ଯୋଉଟା କାହାକୁ କହିହଉନି ସେଥିପାଇଁ ବସିଚି।
ବନ୍ଧୁ ଆପଣ ଯନ୍ତ୍ରଣାରେ ଅଛନ୍ତି? ତ ବନ୍ଧୁ ମୋତେ ଜଣଉନାହାନ୍ତି ଆପଣ ଯନ୍ତ୍ରଣା ଟି?
ନାଇଁ ଏକରେ କାମ ଛାଡି ଦେଇଚି ଆପଣ ଏଇ ଯେମିତି କହିଲେ କାହିଁକି ଆପଣ କାମଟା ଛାଡିଲେ?
ଆଜ୍ଞା।
ପେ ପେଟ କେମିତି ପୋଷିବି?
ନାଇଁ ବନ୍ଧୁ ଆପଣ ବ୍ୟସ୍ତ ହୁଅନ୍ତୁନି ବୁଝିଲେ, ମୁଁ ଯଦି ଆପଣ ମୋ ବନ୍ଧୁ ହେଇଗଲେଣି ଯେ ସେଥିପାଇଁ ମୁଁ ଆପଣଙ୍କ ନାଗି ଏକ ଭଲ ନିଯୁକ୍ତି ଖୋଜୁଚି ବୁଝିଲେ। ଯଦି ଆପଣଙ୍କ ଲାଗି ଭଲ ନିଯୁକ୍ତି ଖୋଜିଦେବି ତାହାଲେ ଆପଣ ସହ ଯୋଗାଯୋଗ ମଧ୍ୟ କରିବି ବୁଝିଲେ ବନ୍ଧୁ ଆପଣ ମନଦୁଃ କରନ୍ତୁ ନାଇଁ। କାରଣ ମ ସାମ୍ ଉ ବ ମଣିଷ ଜୀବନରେ ଦୁଃଖ ସୁଖ ଲାଗି ରହିଥାଏ ବୁଝିଲେ। ତ ଆପଣ ମଧ୍ୟ ଏତେ ଚିନ୍ ନ୍ତା ମୟ ହୁଅନ୍ତୁ ନାହିଁ ଏବଂ ମନଦୁଃଖ କରନ୍ତୁ ନାହିଁ ଯାହା ଫଳରେ ଆପଣ ଦେହ ମଧ୍ୟ ଖରାପ ହେବ ବୁଝିଲେ। ଆପଣ ବ୍ୟସ୍ତ ହୁଅନ୍ତୁ ନାଇ ମୁଁ କାଲି ସଖାଳେ ମା ତ୍ର ପାଇଲା ମାତ୍ରେ ବୁଝିଲେ ଏକ ଭଲ ନିଯୁକ୍ କ୍ତି ଆପଣଙ୍କ ଲାଗି ଖୋଜିବି ବୁଝିଲେ।
ଆଜ୍ଞା।
ଆପଣଙ୍କର କେତେ ଟଙ୍କା ଦରମା ହେଲେ ଆପଣଙ୍କଚ୍ ଆପଣ ଖୁସିରହିବେ ଖୁସିରେ ରହିବେ କହିଲେ।
ମୁଁ ଆଜ୍ଞା ପନ୍ଦର ହଜାରରେ ଚାକିରୀ କରୁଥିଲି। ମାନେ ହଟ୍ ଟେଲ ହୋଟେଲ ରେ ଥିଲି ଆଜ୍ଞା ଆପଣ ତା ଦଶ ହଜାର ଦେଲେ ବି ଚଳିବ। କାରଣ ମୁଁ ସେଟି କାରଣ ମୁଁ ସ କାରଣ ମୁଁ ସେଠି ବହୁତ ବର୍ଷ କାମ କରୁଚି ତାପରେ ଯାଇଁକି ଆଜ୍ଞା ମୋର ପନ୍ଦର ହଜାର ଦରମାଟି ହେଇଥିଲା। ସେ ଦୁର୍ବ୍ୟବହାର କରିବାରୁ ମୁଁ ଛାଡିଲି ଆଜ୍ଞା। ବୁଝିପାରୁଚନ୍ତି।
ବନ୍ଧୁ ବ୍ୟସ୍ତ ହୁଅନ୍ତୁ ନାଇଁ ଆପଣଙ୍କୁ ବ ବାର ରୁ ତେର ହଜାର ଟଙ୍କା ମିଳିବ ବୁଝିଲେ ମୁଁ ଏକ ଭଲ ଜାଗା ଜାଣିଚି ଯାଇ କାଲି ତାଙ୍କ ସହ କଥା ହେଲେ ଜଣା ପଡିବ ବୁଝିଲେ ତାଙ୍କର ଆଜ୍ଞା କାର୍ଯ୍ୟ ଦିଅନ୍ତି ସେ କି କାର୍ଯ୍ୟ କହିଲେ ଯୋଉ ଛୋଟ ଛୁଆଙ୍କ ଘରେ ଯୋଉ ସେବା କରିବା ଆପଣ ଜାଣିଥିବେ।
ହେ ଆସା ଆସା କାମ ଆଜ୍ଞା ଆସା କାମ ଆଜ୍ଞା।
ଆଜ୍ଞା, ଆଜ୍ଞା ସେଇଭଳି କିଛି କାମ ଅଛି ବୁଝିଲେ। ଯଦି ଆପଣ ସେଭଳି କାମ କରି ପାରିବେ ତାହେଲେ କୁହନ୍ତୁ ମୁଁ ଆପଣ ଲାଗି ଯୋଗାଯୋଗ କରିବି।
ଆଜ୍ଞା ଧନ୍ୟବାଦ୍ ଆଜ୍ଞା।
ନାଇଁ ଆଜ୍ଞା ଧନ୍ୟବାଦ କୁହନ୍ତୁନି ଆପଣ ମୋର ବନ୍ଧୁ ବୁଝିଲେ। ଆପଣ ହଇରାଣ ମାନେ ମୁଁ ହଇରାଣ। ନା ଯଦି ଜଣ ଉଁ, କଣ କହିଲେ ଯଦି ଅସୁବିଧା ସମୟରେ ଗୋଟେ ବନ୍ଧୁ ସହଯୋଗ ନ କରିବ ତାହେଲେ କିଏ ଆପଣଙ୍କୁ ସହଯୋଗ କରିବ ବୁଝିଲେ ବନ୍ଧୁ।
ଆଜ୍ଞା।
ତ ଆପଣଙ୍କୁ କହୁଛି ଆପଣ ସବୁବେଳେ ଖୁସିରେ ରୁହନ୍ତୁ। ଆପଣ ଏତେ କିଛି ଭାବନ୍ତୁ ନାହିଁ ବୁଝିଲେ। ଯଦି ଆପଣ ଅଧିକ ଟେନସନ୍ ନେବେ ଆପଣଙ୍କର ମୁଣ୍ଡ ବିନ୍ଧା ହେବ।
ଆଜ୍ଞା।
ଉଁ, ତ ବନ୍ଧୁ ଆପଣ ଏଇ ଦେଖନ୍ତୁ ଆପଣ ମନ ଭା ଖରାପ ହେଇ ଗଲାଣି ଲ-ଜଣା ପଡୁଛି। ବନ୍ଧୁ ଆଉ ମୁଁ ଠାକୁରଙ୍କୁ ଡାକୁଛି ଆପଣଙ୍କ ଦିନ ଭଲ ହେଇ ଯାଉ ବୁଝିଲେ। ଆପଣଙ୍କୁ କାଲି ଠାରୁ ଅବିକା ମଧ୍ୟ ଆପଣ କାର୍ଯ୍ୟ କୁ ଯାଇପାରୁ ନାହାନ୍ତୁ ମୁଁ ଜଲଦି ଆପଣଙ୍କ କାର୍ଯ୍ୟ ବୁଝିଦେଲେ ମୋତେ ମଧ୍ୟ ଖୁସି ଲାଗିବ ବୁଝିଲେ ବନ୍ଧୁ। ବନ୍ଧୁ ଶୁଣନ୍ତୁ ଆମେ କାଲି କଥା ହବା। ଫୋନ୍ ସହିତ କାଲି ଯୋଗାଯୋଗ କରିବି। ବର୍ତ୍ତମାନ ରାତ୍ରି ହେଲାଣି ମୁଁ ଟିକେ ବନ୍ଧୁ ଶୋଇପଡେ ବୁଝିଲେ।
ଆଜ୍ଞା, ଆଜ୍ଞା ଠିକ୍ ଅଛି ଆପଣ ଶୋଇପଡ। ନମସ୍କାର।